ହ୍ୟାଲୋ!
ହଁ, କେମିତି ଅଛନ୍ତି ଆପଣ?
ହଁ, ମୁଁ ଭଲ ଅଛି। ଆପଣ କେମିତି ଆପଣ କେମିତି ଅଛନ୍ତି?
ଭଲ ଅଛି, ଭଲ ଅଛି। ଆଉ ଆଜି ଦିନ କେମିତି ଗଲା? ମୁଁ ବସିଛି। ଆଉ, ଯେ ତମର ଦିନ କେମିତି ଗଲା? ଆଜି କୁଆଡେ ବୁଲିବା ପାଇଁ ଯାଇଥିଲେ ନା ଘରେ ଥିଲେ?
ଆଜି କୁଆ ବୁଲି ପାଇଁ ଯାଇ ନଥିଲି, ଆଜି ଘରେ ଥିଲି। ଆଜି କୁଆଡେ ବୁଲିବା ପାଇଁ ଯାଇନଥିଲି ଘରେ ଥିଲି।
ହଁ ଶୁଭାଯାଉଛି।
ଆଉ କ କରୁଚ?
ବସିଚି।
ଆଜି ଖାଇବା କଣ ହେଇଥିଲା?
ଖାଇବାରେ କଣ ପସନ୍ଦ?
ମତେ, ମତେ-ଏ ଉଁ ଚିକେନ୍ ରାଇସ୍!
ଚିକେନ୍ ରାଇସ୍ ସେଟା କେମିତିଟା?
ଆରେ ସେଇଟା ବିରିୟାନୀ ଶୁଣିଛ ବିରିୟାନୀ?
ହଁ ଶୁଣିଚି।
ଆଁ ସେ ବିରିୟାନୀ ଖାଇବା ପାଇଁ ପସନ୍ଦ।
ବିରିୟାନୀ ପସନ୍ଦ ନା, ଚିକେନ୍ ରାଇସ୍ ପସନ୍ଦ?
ଆରେ ବିରିୟାନୀ।
ଅ ହଁ ବିରିୟାନୀ, କୋଉଠି ର ଘର ନା ହୋଟେଲ୍ ର?
ହୋଟେଲ,
ଓ ହୋଟେଲ୍ ସେଇ ଫେବରେଟ୍ ହୋଟେଲ୍ ନାଁ ଜାଣିବେ ଆପଣ
କଣ?
ସେ ହୋଟେଲ୍ ର ନାଁ କହିପାରିବେ କି କହୁଛି ମାନେ ସେ ପ୍ଲେସ୍ କୁଟେ ଅଛି ଯୋଉଟେ ତମକୁ ଭଲ ବିରିୟାନୀ ମିଳୁଚି।
ଆଚ୍ଛା ସେଇଟା କହିବି ସେଇଟା ଅଁ ପଣ୍ଡା ହୋଟେଲ୍ ଆଉ ଏଟା ମାଦିକୁନ୍ଦା ର ଆଗକୁ ରହୁଛି ପ୍ଲେସ୍ ଟା,
ହ ହଁ ମୁଁ ଆଉ ଗୋଟେ ଭଲ ହୋଟେଲ୍ ଯାଣିଛି ନିତ୍ୟା କହିକି ସେଇଟା ଏଇ ଢିଲ୍ମପଡା ପଟେ, ସେଠି ଟ୍ରାଏ କରନ୍ତୁ ସେଠାରେ ବହୁତ୍ ଭଲ ବିରିୟାନୀ ମିଳିବ ମାନେ ବହୁତ ଭଲ ହଉଛି ସେଠାର ବିରିୟାନୀ
ନିଶ୍ଚୟ ଟ୍ରାଏ କରିବି।
ଅ କିନ୍ତୁ ସେଠେ ଅଣ୍ଡା ଦଉନାହାନ୍ତି ଦୁଃଖର କଥା,
ଓହୋ ସେଟା କେମିତି କଣ ମାନେ ପଇସା ଟା କେମିତି କଣ ହେଇଟା ପଡ଼ୁଛି
ହଁ ଏବେ ତ ରେଟ୍ ଦୁଇଶହ ଅଶୀ ଏ ଶହେ ଅଶୀ ଟଙ୍କା।
ଆଚ୍ଛା
ତିନି ପିସ୍ ଚିକେନ୍ ରହିବ ତାପରେ ରାଇସ୍ ତାପରେ ରାଇତା ଝୋଳ ରାଇତା ତମେ ବ ଯେତେ ଇଛା ସେତେଥର ମାଗି ପାରିବ ଝୁଳ ବି ତମେ ଯେତେ ଇ୍ଛାଇଚ୍ଛା ସେତର ମାଗି ପାରିବ।
ଆଉ ଚିକେନ୍ ଆଉ ମାଗି ପାରିବନି ଯାହା ତିନି ପିସ୍
ହଁ ସେ ତିନି ପିସ୍ ବା ତମେ ଚିକେନ୍ ଆଉ ରାଇସ୍ ଆ ମାଗିପାରିବନି, ତମକୁ ସେଠି ସଫିସିଣ୍ଟ ଦେବେ ମାନେ କ୍ରିବ୍ ଅ ଆଠଶ ଆଠଶହ ଗ୍ରାମ୍ ତକ ତମକୁ ଦେବେ ଖାଇବା ପାଇଁ, ତାର ୱେଟ ଆଠଶହ ଗ୍ରାମ୍ ତମ ପେଟ ପୁରିଯିବ ସେଥିରେ
ଆଚ୍ଛା, ଆଉ ପାଣି ପାଣି ସୁବିଧା କଣ ଅଛି, ଆଉ ପାଣି ବଟଲ୍ ଫଟଲ୍
ସେଠେ ଆପଣଙ୍କ ପାଇଁ ପାଣି ବ୍ୟବସ୍ଥା ଅଲରେଡି ଆଗରୁ ଏକା ଅଛି। ଆପଣ ଯଗ୍ ବ୍ୟବସ୍ଥା ଅଛି ଆଉ ଆପଣ ଚାହିଁଲେ ଥଣ୍ଡା ପାଣି କୋଲ୍ଡିଙ୍କ୍। ସେଟା ବି ଅର୍ଡର କରିପାରିବେ ଆଉ ସେଟର ସବୁ ଜଣ ଆଉ। ସେଟା ଭଲ କଥା କି ସେଟା ଟିକେ ଜଲଦି ଜଲଦି ଆ ଆଣି କରିଦେବେ। ପାଞ୍ଚ ମିନିଟ୍ ଭିତରେ ଆପଣଙ୍କ ଅର୍ଡର ଆପଣ ପାଖକୁ ପୁହଞ୍ଚି ଯାଇଥିବ।
ଆଚ୍ଛା ଆଚ୍ଛା ଆପଣ ଆଜି କଣ ଖାଇଛନ୍ତି?
ମୁଁ ଆଜି ମୁଁ ଆଜି କୁ ଭାତ କୁ ଡାଲି।
ଆଚ୍ଛା ଭାତ କେମିତି ହୁଏ ଆପଣ ଜାଣି ଭାତ କେମିତି ହୁଏ?
ମାନେ ରୋଷେଇ ତାକୁ ରୋଷେଇ କଥା କହୁଚନ୍ତି।
ହଁ ଭାତ କେମିତି ରୋଷେଇ ହୁଏ।
ହଁ ଜଷ୍ଟ କଣ ଗ୍ୟାସ୍ ଅନ୍ କର ତା ଉପରେ ହାଣ୍ଡି ରଖ ତା ଉପ ଉପରେ ପାଣି ପକ କେତେ ସମୟ ୱେଟ୍ କର ତମେ ଚାଉଳକୁ ସଫା କରିନିଅ ଧୋଇନିଅ ଭଲ ସେ। ପାଣି ଗରମ ହେଲା ପରେ ସେନୁ ଚାଉଳ ପକ ତାପରେ କେତେ ଟାଇମ୍ ରଖିଦିଅନ୍ତୁ ଆଁ ପନ୍ଦର ମିନିଟ ପରେ ଚାଉଳ ପନ୍ଦର ମିନିଟ୍ ପରେ ଭାତ ହେଇଯିବ ତାକୁ ପାଣି ଆଉ ଭାତକୁ ଟିକେ ଅଲଗା କରିଦିଅନ୍ତୁ। ଆଉ କେତେ ଟାଇମ୍ ରଖି ଆଉ କେତେ ଟାଇମ୍ ରଖି ଦିଅନ୍ତୁ ଗ୍ୟାସ୍ ଉପରେ ଭାତ ହେଇଯିବ।
ଆଚ୍ଛା। ଆଉ ଡାଲି ର ପ୍ରୋସେସ୍ କେମିତି ରହୁଚି।
ଡାଲି ଫାଷ୍ଟ ପାଣି ଗ୍ୟାସରେ ପାଣି ବସନ୍ତୁ ଡିଚି ଡିଚ୍କିରେ। ସେଟେ ହଳଦୀ ନୁଣ ଆଉ ହଳଦୀ ଲୁଣ ପକେଇ ଟିକେ ରଖିଦିଅନ୍ତୁ। ତା ପରେ ଡାଲି ପକନ୍ତୁ ଡାଲି ଟିକେ ଫୁଟିଲା ପରେ ସେ ଟମାଟୋ ପକେଇ ପାରିବେ ଆପଣ ଯେକୌଣସି ପନିପରିବା ପକେଇ ପାରିବେ ଆଉ ଲାଷ୍ଟ ରେ ତଡ୍କାଟା ଦିଆହଉଚି ତଡ୍କାକୁ ଟିକେ ଆ ମାନେ ଟିକେ ଛୋଟ ଗିନାରେ ତେଲ ଲଙ୍କା ସୋରିଷ ରେସୁଣ ବହୁତୁ ଆଇଟମ୍ ପକେଇ କରି ସେଟାକୁ ଫୁଟା ଯାଉଚି। ଫୁଟେଇ ଯାଇ ଦେଇ ଡିଲିରେ ମିକ୍ସ୍କ ପକେଇ କରି ତାକୁ ଘାଣ୍ଟା ଯାଉଚି। ଆଉ ତାପରେ ଭାତ ଡାଲି ଦହି ଆଉ ସାଲାଟ୍।
କୁହନ୍ତୁ ବହୁତ୍ ବହୁତ ଭଲ ଖାଇବା ସେଟା। ମାନେ ହେଲ୍ଦି ବି ଟେଷ୍ଟି ବି ଆଉ ଆଉ କଣ ଦରକାର।
ଖରାଦିନରେ ପା ପଖାଳ ଖାଇବା ପାଇଁ ଭଲ ଲାଗେ।
ହଁ।
ଆପଣ କଣ ଆପଣ ପଖାଳ ଖାଇବାକୁ ପସନ୍ଦ କରନ୍ତି କି?
ହଁ ହଁ ପସଦ କରିଥାଏ। ଯେ ସକାଳେ ନୁହେଁ ମୁଁ ଖରା ବେଳେ ଖାଇବାକୁ ପସନ୍ଦ କରିଥାଏ। ବ୍ରେକଫାଷ୍ଟ ରେ ବେଶୀ ତ ମୁଇଁ ରୁ ପରାଠା ଖାଇବା ପସନ୍ଦ କରୁଚି।
ଆଚ୍ଛା।
ପରାଠା ନେହେଲେ ଫ୍ରୁଟ୍ସ୍।
ଆଚ୍ଛା ଆଚ୍ଛା। ପଖାଳ ଖାଇବା ପାଇଁ କେତେବେଳେ ପସନ୍ଦ କରୁଚନ୍ତି?
ଖରାବେଳେ ମାନେ ବାରଟା ଅଧେ ପଟେ। ବାରଟା ଅଧ ସମୟ ହେଇଥିବ ପଖାଳ ଥିବ ସେ ପଖାଳ ଉପରେ ଲଙ୍କା ଥିବ ଲଙ୍କା ସାଇଟିରେ ଆଳୁ ଗର ଗରମ ଗରମ ଆଳୁ ଭଜା ହେଇଥିବ। ଆଉ ଟମାଟୋ ଚଟ୍କା।
ଆଜି ଆଜି ଆପଣଙ୍କ ପଟେ ଆଜି ଆପଣଙ୍କ ପଟେ ପାଗଟା କେମିତି ରହିଲା?
ଅଁ ଟିକେ ପାଣି ଟିକେ ବର୍ଷା ହେଲା ଆଉ ବନ୍ଦ ହେଇଗଲା।
ଆଚ୍ଛା।
ଆପଣ ପଟେ?
ଆମପଟେ ବର୍ଷା ଫର୍ଷା କିଛି ନାଇଁ ପବନ ଫବନ କମ୍ ମାତ୍ରାରେ ହେଲା। ଆଉ ଏମିତି କା ଠିକି ଠାକ୍ ଆଉ।
ଲାଇନି ଅଛି ନା ଲାଇନି ଅଛି ନା ପଳେଇଲା?
ଲାଇନି ସକାଳେ ଯାଇଥିଲା ଆଉ ଦଶଟା ବେଳକୁ ପଳେଇ ଆସିଲା।
ହଁ ତାହେଲେ ବହୁତୁ ଭଲ ହେଇଚି। ଆପଣଙ୍କୁ ଗୋଟେ ଆପଣଙ୍କ ଗାଁ ରେ ଗୋଟେ ହାଁ
ବର୍ତ୍ତମାନ ଆପଣ କଣ କରୁଥିଲେ ଆରେ ବ ବର୍ତମାନ ଟା କାମ କଣ କରୁଛ? ଆ ଚା କେମିତି ହୁଏ ଜାଣିଚ ଚା ର ରେସିପି କେମିତି? ଚା ର ରେସିପି କେମିତି?
ସେ ହଁ ଶୁଳ୍ କହୁଛି ଶୁଣ, ଫାଷ୍ଟ ପାଣି ନମ, ସେ ପାଣିରେ ପ ପକେଇବ ଚିନି, ତାପରେ ପକେଇବ ପାନିରେ ଚିନି, ତାପରେ ଅଦା, ତାପରେ ଗୁଲମରିଚ। ତାପରେ ଟିକେ ନୁ ଟିକେ ନୁଣ, ତାପରେ ସେନେ ଅମ୍ବୁଲ ତାପରେ ସେନେ କ୍ଷୀର ପକେଇବ, କ୍ଷୀର ଟିକେ ଫୁଟିଗଲେ ସେନେ ଚାପତି ପକେଇବ। ଆଉ ତାପରେ କଣ ଅଛି ତାପରେ ଘାଣ୍ଟି ଦବ, ଘାଣ୍ଟି ନବ, ଘାଣ୍ଟି ନବ, ତାପରେ ଢେର ଘାଣ୍ଟିବ। ଭଲସେ ମିଶିଲା ଯାଏ ଘାଣ୍ଟିବ, ଫେଣ ଯେନ୍ତି ସା ଅଧିକ ହବ। ମାନେ ବହୁତ ବହୁତ ଫେଣ ଅଧିକ ହବ, ସେଇଠି ତାପରେ ଚା ବାଡିିକିରି ଗିଲାସେ ଢୁକୁଢୁକୁ ପିଇଦବ। ଇଚ୍ଛା, ଇଚ୍ଛା ଯଦି ଟିଭି ଲକ୍ କରି ଦେଖିପାର। ଇଚ୍ଛା ଯଦି ବିସ୍କୁଟରେ ବି ଖାଇପାର, ଖାଲଟା ପିଇ ପାର, ନହଲେ ମୁଡି ପକେଇକି ଖାଇପାରିବ। ପାରୁଚ ବୋଲି ମୁଢି, ବିସ୍କୁଟ, ଚା ଦୁଇଟା ଯାକ ଗୁଲିିକରି ଖାଇ ପାରିବ।
ଶୁଣ ଶୁଣ, ଚାହାଟା କେଉଁ ସମୟରେ ପିଇବା ପାଇଁ ଦେହ ପାଇଁ ଭଲ।
ଏସ୍ ଏନି ଟାଇମ୍ ଚା ମାନେ ତମେ ଯେତେବେଳେ ପିଇପାରବ। ମୁଁ ପ୍ରାୟତଃ ରାତି ବାରଟା କି ଘଣ୍ଟେ ଦୁଇଟା ଆଡ଼େ କି ଥାଉଛି, ତମେ ଯେତେବେଳେ ଚାହଁ ସେତେବେଳେ ପିଇପାରବ।
ଚାହା ପିଇଲେ ଆମର ଦେହର କଣ କ୍ଷତି ହବ କଣ ଉପକାର ହବ
ନା କିଛି ନାହିଁ କେବଳ ଚା ପିଇବା ପୂର୍ବରୁ ପାଣି ପିଇ ଦିଅ ତାପରେ ଚା ବହୁତ ଭଲ ଆପଣଙ୍କ ହେଲ୍ଥ ପାଇଁ। ଆପଣ ମାଇଣ୍ଡ ଫ୍ରେସ୍ ରଖିବ ପାଠ ପଢ଼ବା ହେଲ୍ପ କରିବ। ଖାଲି ଚା ପୂର୍ବରୁ ପାଣି ପିଇଦେଲେ କରି ଗ୍ୟାଷ୍ଟ୍ରିକ୍ ହବ ନାହିଁ।
ଆଚ୍ଛା।
ସେଆଡ଼ ଚାର ଖରାପ ବ୍ୟବହାରକୁ ଭିତରକୁ ନେଇଯିବ। ଆପଣ ପେଟ ଗରମ ହବ ନାହିଁ କି ଚା ଗ୍ୟାଷ୍ଟିକ ହବ ନାହିଁ ଓ ଦେହବି ଭଲ ରହିବ। ଆଉ ତମେ ଚାର ମଜା ବି ନେଇପାରିବ।
ଯଦି ମନେକର ମୁଁ ପାଣି ନ ପିଇକି ଏମିତିଙ୍କା ଚାହା ଯଦି ପିଇଦେବି ମତେ ଗ୍ୟାଷ୍ଟିକଟା ହେଇଯିବ।
ଆଜ୍ଞା ପେଟ ଖରାପ ହୋଇଯିବ, ଆଇ ଥୀଙ୍କ ପେଟ ଗରମ ହୋଇଯିବ, ହାଁ
ଗ୍ୟାଷ୍ଟିକ ହେଲେ ଗ୍ୟାସଟା ଭଲ ହେବା ପାଇଁ କଣ ଖାଇଲେ ଭଲ ହବ ଗ୍ୟାଷ୍ଟିକଟା।
ଅ ଗ୍ୟାଷ୍ଟ୍ରିକଟା ଭଲ ପାଇଁ, ଆଇ ଥୀଙ୍କ ଭଲ ପା ବେଶୀ ପାଣି ପିଅନ୍ତୁ ଆଉ ଭଲ ଖାଇବା ଯେତିକି ଭାତ ଭଲସେ ଖାଆନ୍ତୁ। ପାଣି ବେଶି ପିଅ। ଆଉ ଥଣ୍ଡା ଜିନିଷ ମିଶ୍ରି, ଘୁସି, ସେମତି କି ଷ୍ଟାବସ୍ତା ହଉଛି କୋଲଡ୍ରିଙ୍କ ଟାଇପର। ଆମର ଗାଁଅ, ଗାଁ ପଟ ସାଇଡ଼ରେ କରାହାଉଛି ସେଟା ପିଅନ୍ତୁ ଭଲ ହବ।
ଆଚ୍ଛା।
ଆପଣ ଚା ଜାଗାରେ ବେଶୀ ଭଲ ହଉଛି ହଳଦୀ ପାଣି ପିଅନ୍ତୁ, ସେଟା ଆପଣ ସ୍କିନକୁ ସ ସଫା ରଖିବ, ଆପଣଙ୍କୁ ଗୁରା କରିବ, ଚୁଟିକୁ ଷ୍ଟ୍ରଙ୍ଗ କରିବ। ଆଉ ଆପଣଙ୍କ ଏନିମି ସିସ୍ ଷ୍ଟମ୍ ବଢେଇବ ମାଲେ ତମକୁ ଜର ମଇ କରି ତମକୁ ଜଲ୍ଦିସ୍ ଜଲ୍ଦି ସହଜରେ ଜର ହେଇପାରିବ ନାହିଁ।
ଆଚ୍ଛା
ହୁଁ
ରାତି ପାଇଁ କଣ ରୋଷେଇ ହେଉଛି?
ରାତି ପାଇଁ ଏଇଟେ ଆମ, ଉଁ ମୁଁ ଏବେ ରୋଷେଇ କରିବି ସେଥିପାଇଁ ଚିକେନ୍ ଅଧା କେଜି ଆଉ ଅଣ୍ଡା ତ ତିନିଟା ଆଉ ପନିର୍ ପାଇଁ ଆଣିଛି।
ଆଉ ସେଠି କେମିତି କଣ ରୋଷେଇ ପ୍ରୋସେସଟା ଟିକେ କହିବ।
ହଁ କହିବି ପ୍ରଥମେ ତ ଭାତ ହେଇଯାଇଛି ଏବେ ଆମେ ଚିକେନ ଟାକୁ ବନେଇବି ସେଥିପାଇଁ ଫାଷ୍ଟ କଣ? କଢେଇ ନେବି ସେଇଠେ ତେଲ ପକେଇବି ତାପରେ ପିଆଜ ରସୁଣ ଅଦା ତାକୁ ପେଷ୍ଟ କରି ପକେଇବି ଆଉ ସେଇଠି ସବୁ ପ୍ରକାର ମସଲା ପକେଇବି ମାନେ ଚିକେନ ମସଲା ମ୍ୟାଗି ମସଲା ପକେଇବି ଇପି ମସଲା ବି ପକେଇବି ସବୁ ଯାକ ମସଲା ସେଇଠେ ପକେଇବି ଆଉ ଟିକେ ରାଧ ରାଗ ଅଧିକ କରିବା ପାଇଁ ଲଙ୍କା ଗୁଣ୍ଡ ପକେଇବି ଏଭରେଷ୍ଟ ତିଖା ମସଲା ପକେଇବି ଆର୍ ଏଭରେଷ୍ଟ ତିଖା ଲାଲ ହି ପକେଇବି ଆଉ ଲଙ୍କା ବି ସେନେ ପକେଇବି ଛେଚିି କରି ଆଉ ତାର ଚିକେନ କୁ ଭଲସ ଧୋଇ ନେମି ଚିକେନ ରେ ଟିଙ୍ଗିରି ଟିଙ୍ଗିରି କଟ କଟି କରିବି ଆଉ ଦହି ନେମି ଦହିରେ ଟିକେ ମସଲା ପକେଇି ଆଉ ଚିକେ ନକୁୁ ଭେରାଇଟି ଭଲସେ କରିନେବି ତାପରେ ସେ ମସଲା ଟିକେ କଢେଇରେ ଟିକେ ଥିବା ମସଲା ଗକୁ ଟିକେ ଘାଣ୍ଟି ଦେଇକରି ମସଲା ଭଲ ଭାବରେ ହେଲେକଲେ ସେ ଟମାଟରଟଟି ପକାଇବି ଆଉ ଚିକେନ ପକେଇବି ତାପରେ ତାକୁ ଘାଣ୍ଟିବି ଘାଣ୍ଟିବି ଆଉ ତାକୁ ଟିକ ଘଣ ଦେଇକି ରଖିଦେବିିମି ମିନିମ୍ମ ଟେନ୍ ମିନିଟ୍ସ ଟେନ୍ ମିନିଟସ ପରେ ଟିକେ ଚିକେନ ଟା ଟିକେ ଭଲ ଭାବ ରେ ହେଯାଇ ଥିବ ଚେକେନ କାଢ଼ି ନେମି ଟିକେ ଗିନାରେ ଆଉ ତା ସହିତ ଚିକେନରେ ରୋ ପାଣି ପକେଇ ଦେଇକରି ତାକୁ ଝୋଳ ଗ୍ରେଭି କରିବା ପାଇଁ ରଖିଦବି ଆଉ ଏବେ ତ ଟିଭି ମାନେ କ୍ରିକେଟ ସିଜନ ଆପଣ ଜାଣିଛନ୍ତି ଏବେ କୋଲଡ ଡ୍ରି ଆଉ ଟିଭିରେ କ୍ରିକେଟ ମ୍ୟାଚ ଦେଖି ଦେଖି ସେଇଟା ଏଞୟ କରିବି। ଚିକେନ କସା ଟା ଚିକେନ୍ କଷା ଆଉ ସ୍ପ୍ରାଇଟ ଆଉ ଟିଭିରେ କ୍ରିକେଟ୍ ଦେଖିକି ସେଇଟା ଏଞୟ କରିବି। ଆଜ୍ଞା। ଶୁଭା ଯାଉନି?
ଆ ଆପଣ ଜାଣିଛନ୍ତି କି ଆଜି କାଲି
ସେଟା ତ ଜାଣିନି ଏବେ ମ୍ୟାଚ ଷ୍ଟାର୍ଟକୁ ଜଣା ପଡିବ।
ଆଛା। ହ୍ୟାଲୋ।